ହ୍ୟାଲୋ।
ଆଜ୍ଞା।
ଆପଣ ବି ନା ନା ବସିଛି।
ଆଉ କଣ ଖାଇଛନ୍ତି?
ହଁ ସକାଳୁ ତ ପଖାଳ ହିଁ ଖାଏ ଆଉ।
ଆଜ୍ଞା ଆମର ବି ଆମର ବି ସେଇ ପଖାଳ ସଖାଳୁ ଆଉ। ଆଉଖ ତା ସାଙ୍ଗରେ ଟମାଟୋ ବାଇଗଣ ପୋଡା ପୋଡ଼ି ନହେଲେ ଆଳୁ ସିଝା। ନହେଲେ ଭଜା ଭୁଜି ପାଖରେ ଥିବ ଆଉ ବଡି ଚୁରା ଟିକେ ହେଲେ ବଢିଆ ଲାଗେ। ଆପଣଙ୍କର କଣ କେମିତି ଖାଆନ୍ତି?
ଚପାତି ନା ଆମର ବି ପଖାଳ ପଖାଳ ସାଙ୍ଗରେ ଆମର ପୋଡ଼ାପୋ଼ ତ ଭଜା ତା ସହିତ ଖଟା ଯାହା ବି ହେଲେ ଚଳିବ କାରଣ ପଖାଳ ସାଙ୍ଗିରେ ପଖାଳ ଏମିତି ଗୋଟେ ଖାଦ୍ୟ ତା ସାଙ୍ଗରେ ଯାହା ବି ଲଗେଇ ଖାଇବ ତା ସ୍ଵାଦ ହିଁ ଲାଗିବ। ଆଉ ପଖାଳ ଖାଇଲେ ଆଜିକାଲି ମାନେ ପିଲାମାନେ ବୁଝି ପାରୁନାହାନ୍ତି ପଖାଳ ବଦଳରେ ସକାଳୁ ଜଳଖିଆ। ଏଇ ଯୋଉ ସବୁ ତେଲ ଅଛି ସେଇରା ଖାଇକି ଦେହ ଖରାପ ହେଇଯାଉଛନ୍ତି। ଜେ କିନ୍ତୁ ପଖାଳ ଖାଇଲେ ଆମର ଆ ସେମାନେ ବୁଝି ପାରୁନାହାନ୍ତି ଯେ ଆମର ଯୋଉ ଶରୀରର ଯୋଉ ଶକ୍ତି ଟା ମିଳିବ ସେଟା ତେଲ ଭାଜି ଖାଇଲେ ମିଳିବନି କାରଣ ସେଇ ଯୋଉ ଅ ଅଏଲି ଜିନିଷ ଗୁରା। ସେଟ ସବୁବେଳେ ଯୋଉ କେତେ ପ୍ରକାର କଲର ମିଶୁଛି ତା ସହିତ କେତେ ପ୍ରକାରର ସସ୍ ଯେଉରା ସସ୍ ନୁହେଁ ଖାଲି ମାନେ ଅଲଗା ର କିଛି କେମିକାଲ ପାଉଡର ମିଶେଇ ଦେଉଛନ୍ତି। ସେଇଟା ବହୁତ ଦିନ ରହିବ ବୋଲି। ତ ସେଟା ଖାଇଲେ ଦେହର ବହୁତ କ୍ଷତି ହଉଛି ଯେମିତି ରୋଗ ହେଇଯାଉଛି। କମ ବୟସରେ ଲିଭର ଖରାପ ହଉଛି। ଆ ପେଟ ରୋଗ ବାହାରି ପଡୁଛି କିନ୍ତୁ ପଖାଳ ଖାଇଲେ ପଖାଳ ଏମିତି ଗୋଟେ ଜିନିଷ ଟା ଖାଇଲେ କିଛି ବି ଆମର କ୍ଷତି ହେଉନି ଲାଭ ହେବ। ଆମ ପଖାଳ ଆମ ଶରୀରକୁ ଶକ୍ତି ଯୋଗାଏ କାମ କରିବାର ବଳ ଦିଏ। ତ ଆପଣଙ୍କ ଆଡେ ପିଲାମାନୋନ ଏମତି ପଖାଳ କୁ ଭଲ ପାଆନ୍ତି ନା ତେଲ ଭାସି
ଆମ ଆଡେ ଆମ ଘରେ କହିବାକୁ ଗଲେ ସମସ୍ତେ ପଖାଳ ଖାଇବାକୁ ଭଲ ଲାଗେ। ମନ ପସନ୍ଦ କରାନ୍ତି। ଆମର ଦିନ ସକାଳୁ ମାନେ ସକାଳ ଟାଇମ ହେଲା କି ଦିନ ବେଳା ହେଲା କି ରାତିରେ ହେଲେ ବି ପଖାଳ ହେଲେ ଚଳିବ। ଆମର କିଛି ଅସୁବିଧା ନାହିଁ। ଆଉ ଜଣେ ଜଣେ ଅଛନ୍ତି ଯୋଉମାନେ ସବୁ ତାଳେ ପଖାଳ ଖାଇବାକୁ ପସନ୍ଦ କରନ୍ତିନି। ଥରେ ଅଧେ ଖାଆନ୍ତି ବାକି ରୁଟି ଆଉ ଗରମ ଭାତ ଖାଆନ୍ତି। ଆମର ଉ ଚଳିବ କିନ୍ତୁ ତିନି ପଡି ଖାଇଲେ କିନ୍ତୁ ଆମର ସକାଳ ସମୟ ପଖାଳ। ଆ ଦିନ ବେଳା ଗରମ ଭାତ ଯଦି ଅଧିକ ଗରମ ହଉଥାଏ ଦିନ ବଳା ବି ପାଖାଳ ଖାଇଦଉ। ଆଉ ରାତିରେ ରୁଟି ହୁଏ। କିନ୍ତୁ ପଖାଳ ଟା ବହୁତ ଭଲ ଦେହ ପାଇଁ କାରଣ ସେଥିରେ ସେଟା ରାତି ଯା ରାତି ଯାକ ଯୋଉ ବତୁରିକି ରହେ ପାଣିରେ ତାର ବେନିଫିଟ ସବୁ ବଢିଯାଏ ପ୍ରୋବାୟୋଟିକ ତାର ବାହାରେ। ପଖାଳ ତୋରାଣୀଟା ହେଲା ପ୍ରୋବାୟୋଟିକ। ସେଟା ଦେହ ପାଇଁ ବହୁତ ଭଲ ପେଟ ପାଇଁ ବହୁତ ଭଲ। ରାଜ ଯା ର ପେଟ ସଦାବେଳେ ଖରା ର ଖରାପ ରହୁଛି। ସେମାନଙ୍କ ପାଇଁ ପଖାଳ ତୋରାଣି ସବୁଠୁ ଭଲ ଜିନିଷ। ଆଉ ପଖାଳ ଖୋ ସାଙ୍ଗରେ ଆଉ ଟିକେ ଦହି ମିଶେଇଦେଲେ ସେ ଆହୁରି ଭଲ ହେଇଯାଏ। ତା ପାଇଁ ସେ ଦେହ ପାଇଁ ଆହୁରି ଭଲ। ଆଉ ପଖାଳ ତ ଉ ଆମର ତାକୁ ତ ଜିଆଇ ଟ୍ୟାକ ମିଳିଛି ପଖାଳକୁ ଦେ ବହୁତ ଦେହ ପାଇଁ ଭଲ ବୋଲି। ଆମର ପଖାଳ ଟା ବହୁତ ଭଲ। ପଖାଳ ଖାଇଲେ ପେଟ ଫେଟ ସବୁ ଶାନ୍ତି। ଆଉ ଯାହାକୁ ନିଦ ହଉନଥିବ ତ ପଖାଳ କଂସେ ଖାଇଦେଲେ ଆପେ ନିଦ ଆସିବ। ଆଉ ଆପଣ କଣ କହୁଛନ୍ତି?
ହଁ ତ ପଖାଳ ସାଙ୍ଗେ ପଖାଳ ଏମିତି ଗୋଟେ ଖାଇବା। ଯାହାକୁ ଛୁଆଠୁ ବଡ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଆମର ତ ଅତ୍ୟଧିକ ଗରମ ହେଲେ ରାତି ଶୀତ ଦିନେ ବି ପଖାଳ ଖାଇଦଉ କାରଣ ସଜ ପଖାଳ କରିକି ରାତିରେ ଖାଇଦେଉ, କାରଣ ପଖାଳ ଭଲ ଜିନିଷ ଆଉ କିଛି ନାହିଁ। ପଖାଳ ସାଙ୍ଗରେ ଦହି ବି ଖାଇଲେ ଆହୁରି ଭଲ, ଯେହେତୁ ଦହି ମାନେ ଖାଦ୍ୟଟାକୁ ହଜମ କରିବାରେ ଜଲ୍ଦି। ସାହାଯ୍ୟ କରେ ଆଉ ପଖାଳ ତ ଖାଇଲେ ମାନେ ହିଁ ନିଦ। ଆଉ ଯୋଉମାନେ ରାତି ଅନିଦ୍ରା ବେଶୀ ହେଇଯାଉଛନ୍ତି, କହୁଛନ୍ତି ନିଦ ମାଡୁନୀ ଔଷଧ ଖାଇବାକୁ ପଡୁଛି ତ ସେମାନେ ଯଦି ପଖାଳ ଘର ଖାଇବେ ତ ନିଦଷୋଦ ଆଉ ହଉ ତାଙ୍କର କିଛି ବି ଅସୁବିଧା ହବନି। କିନ୍ତୁ ଆଜିକାଲିର ଯୋଉ ଛୋଟ ପିଲା ମାନେ ମାନେ ମାନେ ବହୁତ ଛୋଟ ଦିନରୁ ହିଁ କମ ସମୟରୁ କେବଳ ଯୋଉ ବାହାର ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି। କିନ୍ତୁ ସେଇଟା ଭୁଲ। ଛୋଟ ଦିନରୁ ହିଁ ଆମେ ତାଙ୍କୁ ଶିଖେଇବା କଥା ଯେ ପଖାଳ ଖାଇବାଟା ହିଁ ଠିକ। କାରଣ ପଖାଳ ଯଦି ସକାଳୁ ଆମେ ପଖାଳ ଖାଉଛେ ତ ଆମକୁ ବି ଅତ୍ୟଧିକ ଭୋକ ହବନି। ମାନେ ତା ତାପରେ ବହୁତ ସମୟ ବହୁତ ସମୟର ବ୍ୟତିକ୍ରମ କରିବ ଭୋକ ଆସୁଛି କିନ୍ତୁ ଆମେ ଯଦି ବାହାରର ତେଲ ଜିନିଷ ଖାଉଛେ ତ ସେଟା। ଜଲଦି ତାପରେ ଯେତେବେଳେ ଭୋକ ହବ ଭୋକ ହଉଛି। ପୁଣି ଥରେ ସେ ତେଲ ଭାଜି ଖାଇବାକୁ ପଡୁଛି ଯାହା ଦ୍ଵାରା ମୋଟା ପଣ ବି ଗୋଟେ ସମସ୍ତେ ଏବେ ହେଇଛି ସମସ୍ତେ ଛୋଟ ଛୋଟ ସ୍କୁଲ ଯାଉଥିବା ପିଲାମାନେ ବି ବହୁତ ଜୋରେ ମୋଟା ହେଇଯାଉଛନ୍ତି। କାହାର ପେଟ ବାହାରି ପଡୁଛି କିନ୍ତୁ ଆମେ ପଖାଳ ଖାଇଲେ ସେମିତି କିଛି ହବନି। କାରଣ ଆମେ ବାହାରର ବିଶାକ୍ତ ଖାଇବାଠୁ ତ ବହୁତ ଭଲ ଦୂରରେ ରହିବା ଏବେ ଯେଉଁ ରୋଗ ହଉଛି। ଛୋଟ ଛୋଟ ପିଲାମାନଙ୍କର ପେଟ ଖରାପ ହେଇଯାଉଛି। ତ ତାଙ୍କର ଗ୍ୟାସ୍ ପ୍ରୋବ୍ଲେମ୍ ବାହାରି ଯାଉଛି। ପଖାଳ ଖାଇଲେ ସେ ସବୁ କିଛି ହବନି ବରଂ କେୋଉ କେଉଁ ପଖାଳଟା ହିଁ ଭଲ କରେ। ତ ଆପଣଙ୍କଆଡେ ରାତିରେ ଗରମ ହେଲେ ଆପଣ ରାତିରେ ପଖାଳ ଖାଇଦିଅନ୍ତୁ।
ଆଜ୍ଞା ରାତିରେ ବି ଥରେ ଥରେ ପଖାଳ ଖାଉ କିନ୍ତୁ ରାତିରେ ସେତେ ଖଡ଼ା ଟା ଖାଉନ ଆମର। ଥଣ୍ଡା ହେଇଯାଏ ଜଣେ ଜଣଙ୍କୁ ରାତିରେ ପଖାଳ ଖାଇଲେ ଆମର ତ ଆଉ ସଜ ପଖାଳ ଟା ସମସ୍ତେ ମତେ ପସନ୍ଦ କରନ୍ତିେନି ଆମର ଟିକେ ବାସି ପଖାଳ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଆଉ ଥରେ ଥରେ ଖାଇଦଉ ଯଦି ଅତ୍ୟଧିକ ଗରମ ହୁଏ। ତେବେ ରାତିରେ ବି ଆମେ ପଖାଳ ଖାଇଦଉ କିନ୍ତୁ ଥଣ୍ଡା ହୁଏ ନା ଥରଥରେ ଆଉ ଆମର ବି ଏପଟ ଭଲ ପଖାଳ ସବୁସ୍ତେ ଖାଇବାକୁ ପସନ୍ଦ କରନ୍ତି। ପଖାଳ ଦିବସ ତ ମାର୍ଚ୍ଚ କୋଡିଏରେ ପଡେ। ଆଉ ସେଦିନ ତ ଯାହାଲେ ପଖାଳ ଖିଆ ହୁଏ ସବୁ ପ୍ରକାରର ହେଇଥିବ ଯଦି ଆଇଁଷ ବାରି ହେଇଗଲା ଟିକେ ମାଛ ଫାଚ କି ଚିଙ୍ଗୁଡି ଫାଙ୍ଗୁଡି ସବୁ ଥାଏ। ଆଉ ଯଦି ହେଇଛି ମାନେ ଅଲଗା ବାର ହେଲା ତାହେଲେ ସବୁ ନିରାମିଷ ରେ ସବୁ ଆ ସବୁ ହେଇଥାଏ। ଆ ଯେମିତି ଟମାଟୋ ବାଇଗଣ ସବୁ ପୋଡାପୋଡି ହେଇଥିବ ଆଳୁ ସିଝା ହେଇଥିବ କି ପୋଡା ହେଇଥିବ ଆଉ ଖ ଖଟା, ଭଜା, ଶାଗ ଭଜା ବଡିଚୁରା। ଆଉ ସବୁ ହେଇଥିବ, ସେଇଟା ଟିକେ ଭଲ ଲାଗେ ଖାଇବା ପାଇଁ। ଆଉ ପଖାଳ ଦିବସ ରେ ତ ଖାଆନ୍ତି ସବୁ ଜିନିଷ। ସେଦିନ ଯାହା ହେଲେ ସମସ୍ତଙ୍କ ଘରେ ଟିକେ ପଖାଳ ହେବେ। ଜଣ ଜଣକା କଣ କରନ୍ତି ନା ଅ ପଖାଳ କୁ ଭାବନ୍ତି ଯେ ପଖାଳ ଟା ହେଲା ଗରିବଙ୍କ ଖାଇବା ବୋଲି ସେମାନେ ଖାଆନ୍ତି ଖାଆନ୍ତିନି ତ ସେଇଟା ଭୁଲ। ସେଟା ଏମିତି ହବା କଥା ନୁହଁ। ମୁଁ ଦେଖିବାରେ ବି ମୁଁ ଜାଣିଛି ଲୋକ ସେମତି କିଏ ଭାବିକି ପଖାଳ ଖାଆନ୍ତିନି ଆଉ ଭାବନ୍ତି ଯେ ଗାଉଁଳି ଲୋକମାନେ କେବଳ ପୋଖାଳ ଖାଆନ୍ତି ଆଉ ଏଠି କେବେ ସହରୀ ଲୋକ କ ଖାଆନ୍ତିନି। ସେଇୟା ଭାବିକି କିଛି ଲୋକ ଖାଆନ୍ତିନି, ଆଉ କିଛି ଲୋକ ଭାବନ୍ତି ପଖାଳ ଟା ଆଉ କଣ ନା ଏମିତି କଣ ଖାଇବେ ଭାବିକି ଖାଆନ୍ତିନି। ସେ ସେଦିନାଇ ପଖାଲଟାକୁ କେହି ଚିହ୍ନି ପାରୁନାହାନ୍ତି ଏବେ ପଖାଳକୁ ବେଶୀ ତାକୁ ଟ୍ରେନରେ ଆସିଲାଣି ପଖାଳ କୁ ସେଦିନେ ଆ ବାହାର ଦେଶର ଲୋକ, ବା ବାହାର ରାଜ୍ୟର ଲୋକ ଆମ ଓଡିଶା ବାହାର ରାଜ୍ୟ ଲୋକ ସମସ୍ତେ ଏବେ ପସନ୍ଦ କରୁଛନ୍ତି ଆଉ ପଖାଳ ଟା ଆମ ଏଇ ପୂର୍ବ ଭାରତରେ ବହୁତ ଜାଗାରେ ଖାଇବାର ଦେଖ ଯାଉଛି ମୁଁ। ଆ ଆମର ଝାରଖଣ୍ଡ ରେ ବି ଏମତି ପାନି ଭାତ କୁହାଯାଏ। ଆଉ ଆସାମ ପାଖାପାଖି କି ଆଉ ପଶ୍ଚିମବଙ୍ଗରେ। ତାଙ୍କର ପଏନ୍ତା ଭାତ ବୋଲି କୁହାଯାଏ। ଆଉ ସାଉଥ ଇଣ୍ଡିଆ ପଟେ ଏଇ ଯୋଉ ଆନ୍ଧ୍ରା ପଟେ ବି ସେମିତି ଗୋଟେ କଣ କୁହାଯାଏ ପଖାଳକୁ। ତାଙ୍କ ଆଡେ ଅଲଗା କିନ୍ତୁ ପଖାଳ ର ମେନ ହେଲା ଆମର ଓଡ଼ିଶା। ଆଉ ଓଡ଼ିଶା ନା ରହିଲେ ପଖାଳ ଫାଷ୍ଟ ଆସୁଛି। ଏବେ ବାହାର ରାଜ୍ୟରେ ବି ଲୋକ ପଖାଳ ସାଙ୍ଗରେ ବିଭିନ୍ନ ପ୍ରକାର ପୋଡା ପୋଡି କି ଭଜା କରିକି ସବୁ ପ ପ ମାନେ ଖାଇବାକୁ ପସନ୍ଦ କରୁଛନ୍ତି, ଟ୍ରାଏ କରୁଛନ୍ତି। ଆପଣ ଦେଖିଥିବେ ଯୋଉ ଆମର କମେଡିଆନ ଭାର୍ତି ସେ ତ ବହୁତ ପସନ୍ଦ କରନ୍ତି ପଖାଳ ତାଙ୍କ ବ୍ଲଗ୍ସ ରେ ବି ସେ ଛାଡିଛନ୍ତି ପଖାଳ ଖାଇବାର ବୋଲି ଆଉ ସବୁ ଏମିତି ଆଉ। ଆପଣ କଣ କହୁଛନ୍ତି ଆପଣଙ୍କ ଏକ ମତା ମତ କେମିତି?
ତ ପଖାଳ ଭାତ ଯୋଉ କହିଲେ ପଖାଳ ଦିବସ ଦିନ ତ ଆମର ବି ପୁରା ଧୁମଧାମରେ ପ ଖାଳ ଦିବସ ଏପଟେ ମାନେ ଘର ଘରେ ହିଁ ହୁଏ ସେଦିନ। ଆଉ ଯେମିତି ପଖାଳ ସାଙ୍ଗକୁ ପଖାଳ ସହିତ ମାନେ ପଖାଳ କଥା ଆସୁଛି ମାନେ ଶାଗ ଭଜା ଟା ତ ଆଗ କାରଣ ଶା ଗ ପଖାଳ ତ ଅଲଗା ହେଇପାରିବନି। ସେଇଟା ପ୍ରଥମେ ଓଡ଼ିଆଙ୍କର ବହୁତ ଭଲ ମାନେ ମୁଖ୍ୟ ଖାଦ୍ୟ କହିବାକୁ ଗଲେ। ତ ସାଗୁ ଭଜା ପଖାଳ ତ ଯଦି ଆମର ଆମିଷ ବାର ଆମର ବି ଏପଟେ ପଡିଥାଏ ତ ଅଣ୍ଡା ଭଜଆ ମା ଛଅ ତ ମାଂସ ସବୁ କିଛି ହେଇଥାଏ ତ ସାଧା କିନ୍ତୁ ହେଇଥିଲେ ତ ସବୁ ପ୍ରକାର ଫୁ ପୋଡ଼ା ପୋଡ଼ି ଆଉ ପଖାଳ ଭାତ ସହିତ ବଡିଚୁରା। ତ ଖଟା ଆମ୍ବୁଲ ପକେଇ ଝୋଳ ଗୋଟେ ପାଗ ହୁଏ ସେଟା ତ ବଢିଆ ଲାଗେ ସେଇଟା କରିଦେଲେ ଆଉ କିଛି ବି ତରକାରୀ ଆବଶ୍ୟକ ନାହିଁ ପଖାଳ ସାଙ୍ଗରେ। ତ ଛୁଇଁ ଆଳୁ ବେସର ଆ ତ ଶାଗ ଖଡା ଏମିତି ବହୁତ ପ୍ରକାରର ଆଇଟମ୍ ହୁଏ। ତ ସମସ୍ତେ ମାନେ ମିଶିକି ଗୋଟେ ଜାଗାରେ ମିଶିକି ଆମେ ଖାଉ ବହୁତ ବଢିଆ ଲାଗେ। ଆଉ ପଖାଳ ଯୋଉମାନେ ସେମାନ ରୁହା କରୁଛନ୍ତି ସେମାନେ ତ ଆକଚୁଆଲିରେ ସେମାନେ ବୋକା ଭାଇ କାରଣ ପଖାଳ ଭାତ ଦେହ ପାଇଁ ବହୁତ ଭଲ। ଆଉ ପଖାଳ ମାନେ ଯୋଉମାନେ ଖାଉ ଚନ୍ତି ସେମାନେ ଜାଣିଛନ୍ତି ତାର ଉପକାରିତାଟା କଣ ପଖାଳ ଭାତ ଖାଇଲେ କଣ ହୁଏ? ଆଉ ଆମର ଯୋଉ ହଜମର ପ୍ରକ୍ରିୟା ଟାନା ଆଉ ଜଣ ଜଣଙ୍କର ବହୁତ ପେଟ ରୋଗ ବାହାରି ପଡୁଛି ତ ହଜମ କରିବାକୁ ତ ପଖାଳ ଭାତ ସାଙ୍ଗେ ଦହି ଖାଇବେ ତାଙ୍କର ସେଇ ଅସୁବିଧାଟା ଆଉ ହବ ନାହିଁ। ଆଉ ପଖାଳର ଯେଉଁ ତୋରାଣି ଆମେ ତାଙ୍କେ ଖାଇସାରିବା ପରେ ସେ ଯେଉଁ ତୋରାଣିଟା ଆମେ ପିଉ ସେଇଟା ପୁରା ହଜମ ହେଇଯାଏ। ଆଉ ଜଣ ଜଣଙ୍କର ମାନେ ଦୁର୍ବଳ ଥାଆନ୍ତି କାହାର ହାଡ ଗୋଡ ଏମିତି ବ୍ୟଥା ହୁ ଏ ତ ସେରା କିଛି ହୁଏନି କାରଣ ହାଡ ଗୋଡକୁ ହିଁ ଶକ୍ତ କରିଥାଏ ପଖାଳ ଭାତ। ହଁ। ତ ଡକ୍ଟରମାନେ ବି କୁହନ୍ତି ଯେତେବେଳେ ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କୁ ଯିଏ ଯେତେବେଳେ ତାଙ୍କର ପିଲା ତାଙ୍କ ଶରୀରରେ ଥିବ ସେ କୁହନ୍ତି ଯେ ପ୍ରତ୍ୟେକ ଦିନ ତୋରାଣି ପିଅ କାରଣ ତୋରାଣି ପିଇଲେ ହିଁ ପିଲାର ହାଡଟା ଶକ୍ତ ହୁଏ ତ ସେଥିପାଇଁ ପଖାଳ ଭାତର ବହୁତ ଉପକାରିତା ରହିଛି। ଅ ତ ପଖାଳ ଖାଇବାଟା ସମସ୍ତେ ପଖାଳ ଖାଇବାଟା ନିହାତି ଦରକାର। ପଖାଳ ଭାତ ଦ୍ଵାରା ଆମର ମସ୍ତିଷ୍କ ମାନେ ସ୍ମରଣ ଶକ୍ତି ବଢୁଛି। ହଁ ପଖାଳ ଖାଇବା ଦ୍ଵାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି ବଢିଥାଏ। ତ ପଖାଳକୁ ତ ଛାଡିକି ରହିହବନି। ତ ଯିଏ ଯାହା ବି କହୁ ଆମେ ତ ତିନି ଟାଇମ୍ ଯୋଉ ଗରମ ଏତେ ଜୋରେ ରହୁଛି ଆମେ ପଖାଳ ଖାଉ।
ଆଜ୍ଞା ଆଉ ମୁଁ ଆସୁଛି ଟିକେ ଘରେ ଡାକିଲେଣି ଖାଇବା ପାଇଁ ତ।
ଆଜ୍ଞା।